ହ୍ୟାଲୋ
ଆଜ୍ଞା
କଉରି ଚା।
ଏଇ ବସି ବହି ଖୋଲି ସରି ଖାତା ଖୋଲିି ବସିଛି କ୍ଲାସ ହବ ତ।
କ୍ଲାସ କେତ ବେଳେ ହବ?
ସାଡେ ସାତଟାରେ।
ଓ ସାଢ଼େ ସାତଟା ହବ ବାଡି ପଚିଶ ହେଲାଣିିିି।
ହଁ ଦଶ ମିନିଟ, କ୍ଲାସ ଷ୍ଟାର୍ଟ ହେଲାକୁ ସାତଟା
ଡେଲି କ୍ଲାସ୍ ହେଉଛି ଅନଲାଇନ୍ ରେ କ୍ଲାସ୍ କରୁଛି।
ହ ଭାରି ବିରକ୍ତି ଲାଗୁଛି ଗୋ ହଁ। ମାନେ ଗ ଥରକରେ ଯଦି ମାନେ ଜଣେ ଏଣ୍ଟ୍ରାନ୍ସ କ୍ଲିୟର କରିଦଉଛି ତାହେଲେ ଠିକ ସେଇ ପାଠକୁ ଆଉ ଥରେ ପଢ଼ିଲେ ବେଶୀ ଡିମୋଟିଭେଟ୍ ଲାଗୁଛି।
ଓହୋ।
କୋଉଠି ଅଛ ଦିଦି?
ମୁଁ ତଳେ ଅଛି ଛାତ ଉପରେ ଥିଲି ପଳେଇ ଆସିଲିଣି ତଳେ ଅଛି। ବର୍ଷା ହଁ ପକଉଛି ଟିକେ, ଟିକେ।
ଆଉ କଣ ଖାଇଛ ସନ୍ଧ୍ୟାବେେଳେ, ମୁଁ କିଛି ଖାଇନି।
ମୁଁ ବି କିଛି ଖାଇନି।
ସନ୍ଧ୍ୟା ଦେଇକି ତ ଏଇ ଆସିକି ବସିଛି, ଖାଇନି।
ଆଉ ମୁଁ ବି ସେଇ କିଛି ଖାଇନି। ମୁଁ ସେଇ କାମ ସରିଲା, କାମ ସରିଲା ଛାତ ଉପରକୁ ଯାଇଥିଲି। ଛାତ ଉପରେ ଟେ ଟିକେ ବସିକି ଟିକେ ପଳେଇ ଆସିଲି ତଳକୁ ତଳେ ବସିଛି ଆଉ।
ଉଁ ହୁଁ।
ଭୋକ ଲାଗିଲେ ଯାଇ ଖାଇବା, ଆଉ ଟିକେ ପରେ ଖାଇକି ଶୋଇବା ଆଉ।
ହୁଁ, ତମେ କେତେବେଳେ ଶୋଇପଡ?
ମୁଁ ଶୋଇପଡେ ଜଲ୍ଦି ମୁଁ ଶୋଇପଡୁଛି, କାହିଁକି ନା ହାଲିଆ ଲାଗୁଛି ସକାଳ ସାଢେଛଟାରୁ ଉ ଠିବି ସାଢ଼େ ଛଅଟାରେ ଟିଉସନ ଯିବି ମୁଁ ତ ମୁଁ ଉଠି ପଢ଼ୁଛି ଆଲାରମ୍ ଦେବି। ସାଢେ ପାଞ୍ଚଟା ଥର ବାଜିବ ହଁ ଟିକେ ଶୋଉଛି ପାଞ୍ଚ ମିନିଟ ହବ ପାଞ୍ଚଟା ପଇ ଚାଳିଶରେ ବାଜିବ ପୁଣି ଛଅଟାରେ ବାଜିବ, ଛଅଟା ପରେ ଆଉ ଡେରି ହେଲା ମାନେ ଲେଟ୍ ହେଇଯିବ ନା।
ହୁଁ ହୁଁ।
ତ ସାର ଜଣେ ଆସୁଛନ୍ତି ତାଙ୍କ ସହିତ ପଳଉଛି କଣ ଗୋଟେ ଚାଲିକି ଯିବି ଏଥିପାଇଁ।
ହୁଁ।
ସିଏ ଆସନ୍ତି ସିଏ ପଳେଇ ଆସୁଛି ଛଅଟା କୋଡ଼ିଏ ପଚିଶରେ ତ ପଳଉଛି ଆଉ।
ହୁଁ, ଛଅଟାରୁୁ ଉଠିକି ସବୁ କାମ ଫାମ ସାରିକି ଯାଉଛ ନା?
ମୋ ନିତ୍ୟ କାମ ସାରିକି ଯାଉଚି ଆଉ, କଣ କାମ ସାରିବି।
ହଁ ଉଠିବାଟା ହଁ ସକାଳୁ କିଏ ଗାଧେଇବ।
କିଏ ଗାଧଉଛି, ମର୍ଣ୍ଣିଂରେ ମୁଁ ଗାଧଉନି କେତେବେଳେ ମୁଁ ଆସିଲେ ଗାଧୋଇବି ଆଉ ଏନ୍ତି ପଳଉଛି। ସେଥିପାଇଁ ଜଲ୍ଦି ଶୋଇପଡୁଛି ଆଉ, ଦିନ ଯୋଉଦିନ ଦ୍ଵିପହରେ ଟିକେ ଶୋ ଶୋଇପଡୁଛି, ତ ନିଦ ନ ଲାଗିଲେ ସେଦିନ ବାରଟା ହେଇଯାଉଛି ଶୋଇଲା ବେଳକୁ ମୋବାଇଲ୍ ଟିକେ ଦେଖିବି।
ହୁଁ ହୁଁ।
ତାପରେ ହେଠୁ ଶୋଇପଡ଼େ ଆଉ।
ଆଉ ଦିଦି କୁହ କଣ, ଖାଇବାକୁ ଭଲ ଲାଗେ?
ମୋତେ, ମୋତେ ସବୁ ମୁଁ ସବୁ ଖଉଚି। ବାହାରେ ହେଲେ, ଦେଲେ ଖାଇ କିନ୍ତୁ ବାହାର ଜିନିଷ ଖାଇକି ମୁଁ ବେଶୀ ରହିପାରିବନି ଯାହାହେଲେ ବି ଥରେଟେ ଯଦି ଘରେ ଖାଇ ଦେଇେଥିବି ଭାତ ଅଳ୍ପ ହୋଉ ପାଛିକା, ଘର ଖାଦ୍ୟ ଯଦି ଖାଇ ଦେଇଥିବି ତାପରେ,। ବାହାର ଜିନିଷ ଖାଇଲେ ମୋର ହଜମ ହେଇଯିବ। ଆଉ ଯଦି ବାହାର ଜିନିଷ ଖାଇଦେବି ତାହେଲେ ମୋ ଦେହ ଖରାପ ହବ।
ହୁଁ ବାହାର ଜିନିଷ ସମସ୍ତଙ୍କ ଡାଇଜେଷ୍ଟ ହୁଏନି।
ହଁ ପେଟ ଫୁଟ ଖରାପ ହବ ମୁଁ ସେଥିପାଇଁ ଯେତେବେଳେ ବୋଉ ସଦାବେଳେ ସେଥିପାଇଁ କହିବ ତୁ ହଉ ପଛେ ପିଠା ଏଇଠି ଲୋକ ପିଠା ଖାଇକି ଦିନ ଯାକ ରହିଯିବେ। ମୁଁ କହିବି ନା ଥରେ ଭାତ ଖାଇବି ତାପରେ ଯାଇକି ପିଠା ଫିଠା ଯାହା ହେଲେ ବି ଚଳିବ ମୋର ଫାଷ୍ଟ ଭାତ ଖାଇବି କିନ୍ତୁ। ନହେଲେ ପିଠା ନା, ନା ଭାତ୍ ତ ପ୍ରେମୀ ନୁହେଁ ପିଠା ଯଦି ଖାଇବି ଆଉ ଭୋକ ମାରିଦଉଛି ପାଣି ଖାଲି ଶୋଷ ଲାଗିବ ପିଠା ଖାଇଲେ। ଆଉ ଭୋକ ହୁଏନି ପିଠା ଖାଇଲେ ମତେ ଆଉ ମୁଁ ନ ଖାଇବାରୁ ତା ପରଦିନ ସିଓର ମୋର ଦେହ ଖରାପ ହେବ। ଏଥିାଇଁ ବୋଉ କହିବ ତୁ ପିଠା ତପେଇଁରଖିଦେବି ପଛିକା ତୁ ପରେ ଖାଇବୁ ଇଭିନଙ୍ଗର ଖାଇବୁ। ରାତିରେ ଖାଇଦେବୁ ତୁ ବର୍ଣିଙ୍ଗରେ କି ତୁ ଭାତ ଖା ମୁଁ ହେଇ ଦେଖ୍ ଭାତ ଖାଇଦେ ନି।
ରାତିରେ ରୁଟି ନା ଭାତ?
ରାତିରେ ବାତ ଖାଇ ଦଉଛି ସେ କେ କେତେବେଳେ କେମିତି ଇଛା ହେଲେ ରୁଟି ଖାଇଦେ ନଲେ ଭତ ଖାଇଦେ ଭୋକ ଲାଗୁଛି ବହୁତରେ।
ମେସ ରେ ଥିଲି ସବୁବେଳେ ଭାତ ଆମକୁ ରୁଟି ଦିଅନ୍ତି କିନ୍ତୁ ସିଏ ଯୋଉ ରୁଟି କଇଆ କଥା ନୁହଁ ସେ ଜଣଙ୍କ ମୁହଁକୁ ଛାଡିଲେ ତା ମୁହଁ ଫୁଅ ଭାଙ୍ଗିଯିବ।
ସେ ଯୋଗ ମୁଁ କଣ କି ସକାଳେ ଟିକ୍ ଖାଇ ଦେଉଛୁ ତାପରେ ଖାଇଲା ବେଳକୁ ଗୋଟେ ସାଢ଼େ ଗୋଟେ ଦିଇଟା ତ ସନ୍ଧ୍ୟାବେଳ ତ ଭୋକ ଭୋକ ଲାଗୁଛି ସତରେ ଟିଉସନ ଗଲା ବେଳେ ଯଉ ପାଟି କରି କରି, ଦି ଘଣ୍ଟା କାଳ ଭୋକ ଲାଗୁଛି। ଆସିଲା ମାନେ ଆଉ ରୁଟିରେ ସମ୍ଭାଳି ହବନି ଆଉ ଭାତ ଖାଇଦେଲେ ଟିକେ ଶାନ୍ତି ନ୍ତି ଲାଗୁଛି।
ହଁ ମତେ ରୁଟି ତ ଜମା ପସନ୍ଦ ମୁଁ ବି ବହୁତ ଭାତ ପସନ୍ଦ କରେ କିନ୍ତୁ ଏଇ କିଛି ଦିନ ହବ ରୁଟି ଖାଇ ଦଉଛି। ଆଗରୁ ମୁଁ ଡେଲି ଭାତ ନ ଖାଇଲେ ମୁଁ ଶୋଇବିନି।
ଭାତ ମୁଁ ଖାଇ ଦଉଛି।
ହଁ।
ଏ ରୁଟି କେତେବେଳେ କେମିତି ମନେଙ୍କର ହେଇଥିବ ଚିକେନ ଫିକେନ ହେଲେ। କି କୋଡ଼ଦିନ ତରକାରୀ ଟିକେ ଭଲ ହେଲେ ରୁଟି ଖାଇଦିଏ ଇଚ୍ଛା ହେଇଥିଏ ମାନେ ଦେହକୁ ଖରାପ ହେଲା ଏ ଥଣ୍ଡା ଫଣ୍ଡା ହଉଛି ମୁଁ ରୁଟି ଖାଇଦଉଛି ନହେଲେ ଭାତ ଖାଇି ହ
ଆଉ ଆଜି ରାତିରେ କଣ ଖାଇବା ହବ?
ରାତିରେ ସେଇ ଭାତବୋଧେ। ଭାତ ଅଛି ରୁଟି ଭାତ ହଉଛି ଭାତ ଉଛି ଦେଖିବା କଣ ତରକାରୀ କରୁଛନ୍ତି
ଆଉ ଘରକୁ ଯୋଉ ଆସିଥିଲେ ସମସ୍ତେ ପଳେଇଗଲେଣି ନା ଅଛନ୍ତି?
ହଁ ପଳେଇଲେ ଭାଇ ଭାଉଜ ପଳେଇଲେ ଭୁବନେଶ୍ଵର ସେ ପିଇସାର ଅପାର ଆସିଥିଲେ ସେ ପଳେଇଲେ ତାଙ୍କ ଗାଁକୁ ଭାଇ ନେଲା ଛାଡିବାକୁ ଆଉ ହ୍ୟାଲୋ ଅଛନ୍ତି ସାନମାଉସା ସାନମାଉସୀ ଯାଇଛନ୍ତି ତାଙ୍କ ଗାଁକୁ ମାଉସୀ ଅଛି ମଉସା ଆଉ ନାନୀ ଅଛି ଯଶୁ ଅଛି ଆଉ
ଓହୋ
ହୁଁ ହ
ହଁ ଆପଣଙ୍କ ଘରେ ଭାଇ ଭଉଣୀ ମରାମରି ଲାଗନା?
ଆକାଶର ମୋର ତ ଡେଲି ବାଡ଼ାପିଟା ପ୍ରତି କଥାରେ ଆମର ଚାଲେ କହିଲି ବା ସକାଳେ ଯେ ମୁଁ ଗଲି ତୋର ତ ପଇସା ଆସିଛି କହୁନୁ କଣ ମିଛାରେ ଭବେ କହୁଛି ହଁ ଏତେ ଟଙ୍କା ଆଇ କେତେ ଟଙ୍କା ଆଇଲା କମ୍ ଆଇଛି ମୁ କହିଲି ହଉ ତାପରେ ମୁଁ କହିଲି ମୋର ଗୋଟ ବ୍ଲୁଟୁଥ ମଗେଇଦେ ଅଛି କି ନାହିଁ ମୋ ପାଖରେ ଦେଇପାରିବିନି। ତର କାହିଁକି ଏ କେତେ କଥା କଲା ଆଉ ମାଡ ବଡ ତ ମୁ ଡାଲି ଲାଗିବି ତାଉ ମୁଁ ତାକୁ ବାଡେଇ ପାରେନି ମୋତ ସେ ବାଡ଼େଇବା।
ଯାହା ପାଇବ ଫିଙ୍ଗିଦବ।
ହୁଁ
ମୋ ଭାଇ ଆମ ଘରେ ବି ସେଇ ଡେଲି ଝଗଡା।
ଡେଲି ଆମେ ମାଡଗୋଳି ଲାଗିବୁ। ଆକାଶର ମୋର ପ୍ରତି କଥାରେ ଏବେ ଓଳି କିଟ୍ରରେ ମିଟ୍ରି ଲାଗିମୁ କାଲି ମେଡ଼ିକାଲ୍ କେସେ୍ ରେ ନେଇକି। ମୁଁ କହିବା କଥା ତୋର କଣ ହଉଛି ତୁ ଭଲରେ କହିପାରିବୁ ଡଃ କ୍ଟରଙ୍କୁ ତୁ କଥା ହଉଛୁ ନା ଡକ୍ଟରଙ୍କ ସହିତ ଥରେ ଦିଇ ଥର କଥା ହେଲାଣି ମୁଁ କହିବା କଥା ତୁ କହିପାରିବୁ ଖୋଲିକି ଯେ ନାଇଁ ମୋର ଏଇଟା ହେଉଛି ସେଇଟା ହେଉଛି ମୁଁ ଏମିତି ଲାଗୁଛି ସେମିତି ଲାଗୁଛି ତୁ କହିପାରିବୁ ମୋତେ ତୁ କହିବୁ ମୁଁ ପୁଣି ସାର୍ ଙ୍କୁ କହିବି ଏଇଟା ଛାଡ଼ିବ ପୁଣି ମୋର ମନେ ପଡ଼ିବନି ତୁ ମୋ ପାଖରେ ବସିକି ଏମିତି କହୁଥିବୁ ଏଇଟା ଠିକ୍ କଥାକି ତୁ କଥା ହେଇଯିବାଟା ବେଟର ହବ ତୁ କଣ କଥା ହେଇ ପାରିବୁନି କି ସେଥିପାଇଁ କାଲି ଝଗଡା ଲାଗିଲୁ କହିଲାନା ମୁଁ କଥା ହେବିନି ମୁଁ କହିଲି ତୁ ନକଥାହୋ ମୋର କଣ ଯାଉଛି ମୁଁ ବି କଥା ହେଲିନି। ମୁଁ ବି କଲ୍ କଲିନି। ଆଉ ତୁ ଗୋଟେ କଲ କରିକି ଥରଟେ ପଚାରିଦେ। ନା ମୁଁ ଏତେ ଥର କଲ କରିବାକୁ ମତେ ଭଲ ଲାଗୁନି। ମୁଁ କିଲୁ ଏଥର ଲାଷ୍ଟ ଟାଇମ୍ ତାଙ୍କୁ କଲ କରେ ନାଇଁ ମୋର ୟୁରିନ୍ ଟା ନର୍ମାଲ ଆସିଲାଣି ଆଉ ମେଡିସିନ୍ ଡୋଜ କମିବ କି? ମୁଁ ଏତିକି ଖାଲି କହୁଛି ତାକୁ ମତେ କହିଲା ତୁ କଥା ହୋ ମୁଁ କଥା ହେବିନି। ମୁଁ କଥା ହେଲିନି ବୋଲି ସେ ବି ଆଉ କଥା ହେଲାନି ମୁ କହିଲି ନ କଥା ହୋ।
କି କଥା?
କଥା ହେଲାଣି ଜମାରୁ ବା ମୁଁ କହିଲି ନ କଥା ହୋ। ମୁଁ କହିବା କଥା ତୋର କଣ ହଉଛି କଣ ନାହିଁ ତୁ ସେଇଟା ତାଙ୍କୁ କହିପାରିବୁ ତୁ ମତେ କହିବୁ ମୁଁ ସାର୍ ଙ୍କୁ ଫୋନ କରିବି। ମୁଁ ତାଙ୍କୁ କଲ୍ କରି କହିବି ଛାଡ଼ିବ ତୁ ମୋ ପାଖରେ ବସିବୁ। ତୁ ମୋତେ କହୁଥିବୁ ମୁଁ ତାଙ୍କୁ କହୁ ଏଇଟା ଠିକ୍ ହବ କି? ତୁ ଡାଇରେକ୍ଟ କଥା ହେଇଯିବୁ ତୁ ଭଲରେ କଥା ହେଇପାରିବୁ।
ହୁଁ ଯାହା ପେ ପେସେଣ୍ଟ ନିଜେ କଥା ହେଲେ ସିନା ତା ପ୍ରୋବଲ୍ମେ୍ ଟା ଜଣେଇଲେ ଡକ୍ଟର ବୁଝିବେ
ସେ ସେମିତି ସବୁବେଳେ କରିବ ଥର ଏମିତି ଫାଷ୍ଟ ଯେତେବେଳେ ଆରମ୍ଭ ହେଲା ମୁଁ ତାଙ୍କୁ କହୁଛି ତାର ଟିକିଏ ପେଟ ଗ୍ୟାସ୍ ଫ୍ୟାସ୍ ହୁଏ ବୋଧେ ମୁଁ ତାକୁ ଆଜି ମୁଁ ଯେତେଳେ ମେଡ଼ିକାଲ ଗଲି କହଲି କହୁନ। ସେ ଡକ୍ଟର ପାଟି କଲେ କହିଲେ ତୋର ଯାହା ହଉଛି ତୁ କହିବୁ ନା ଖୋଲିକି ଆଉ ନ କହିଲେ ମୁଁ କେମିତି ଜାଣିବି।
ହୁଁ।
ଆରେ ତୁ କହିବୁ ନା ଆଉ ମୁଁ କହିବି ନା କଣ ସେଠି ଯାଇକି ତୋର କଣ ହଉଛି କଣ ନାହିଁ ମୁଁ ଜାଣିିଥିଲେ ସିନା। କହିଦେଲି ନ ଜାଣିଥିଲେ କଣ କହିବି। ତାକୁ ବାରମ୍ବାର ସେଇ କଥା କୁହାଉଛି ତୁ କେତେଳେ ଲୁଚାନା କୋୖଣସି ଜିନିଷ। ତୁ କହ ତୋର କଣ ହଉଛି କଣ ନାହିଁ କହିଲେ ସିନା ଜଣେ ଯେ ଜାଣିବ ନ କହିଲେ କିଏ ଜାଣିବ। କହୁନୁ ଆଉ କହିବନି କୌଣସି କଥା।
ଆଉ ଘରେ ଖାଲି ଭଉଣୀକୁ ମାରିମି।
ହୁଁ ମାରିବ କଥା ସମସ୍ତଙ୍କୁ ଜବାବ ଦବ ଆଉ ଉତ୍ତର ଦବ। ଆଉ ପଇସା ଖାଲି ଗେମ୍ ରେ ଉଡେଇବ ଆଉ ଖାଲି ଏତିକି ଜାଣିଚି ସେ। ଆଉ କିଛି ଜାଣିନି ଖବର କିଛି। କହିଲେ ଗାଲି ଖରାପ କଥା ତାକୁ ଲାଗିବ।
ଘରର ସାନ ମାନେ ଟିକିଏ ଅବୁଝା ମୁଁ ବହୁତ ଜାଗାରେ ଦେଖିଛି ଆମ ଘରେ ବି ସେୟା।
ଅବୁଝା ବୋଲି ଗୋଟେ ଜିନିଷ ହଉଛି ପରିସ୍ଥିତି ଆମ ପରିସ୍ଥିତି। ଭଲ ନହିଁ ସେଇଟା ସେ ଜାଣିବା ଦରକାର କାର କଣ କଥା ସେଇଟା କଥାରେ ନାଇଁ। ଆମେ ଏମିତି ମଜାକରେ ମାଡ ପିଟି ଲାଗିବା ସେ ଅଲଗା। ଯୋଉ ଜିନିଷ ଟା ସିରିଏସ ସେଟା ବି ତୁ ପଇସାକୁ ନେଇକି ମଜାକ୍ ସେଇଟା ଠିକ୍ ହବ କି କୁହନ୍ତୁ।
ହୁଁ ହୁଁ ହଁ ହଁ।
ଏଇଟା ହଉଛି କଥା ତାକୁ ଆଉ କିଛି ନା ତୁ ଦେହକୁ ନେଇକି ସିରିଏସ୍ ହବ। ବାହାର ଜିନିଷ ବାରମ୍ବାର ମନା କରୁ ଯେମିତି ବାହାର ଜିନିଷ ବି ଖାଆନି ବୋଲି ଶୁଣୁନି କଥା ଆଉ। କରିବୁ କଣା ତାକୁ କହିବୁ ଆମେ ନ ଶୁଣିଲେ ଆଉ କଣ କରାଯିବ।
ହଁ ତାକୁ ଜଣ ଜଣକୁ କଣ ବାନ୍ଧିକି ରଖିହବନା।
ଆମ ଘରେ ବି ଦିଦି ସେୟା ମୋ ସାନ ଭଉଣୀ ସେ ବହୁତ୍ ମାନେ। ମାନେ ତାହାରି
ତଥାପି ମୁଁ ଯେତିକି ଦେଖୁଛି ସେ ତଥାପି କଣ୍ଟ୍ରୋଲ୍ କଲାଣି ଖାଇବା। ତାଉ। ଯଦି ଦବୁ ଆମେ ଅଧିକ ଟିକେ ସେ ମନା କରିବ ନାହିଁ ମସଲା ତକାରୀ ମୋତେ ଖାଇବିନି ଟିକେ ଧରୁଚି। ଏତେ ଖାଉନି ତମୁ କଇଆ ସେତିକି ବି ସେ ଖାଆନ୍ତାନି ମୁଁ ମେଡିସିନ୍ ଚାଲ ଦିନେ କଣ୍ଟିଲୁ ତୁ ଏଇ ମାସ ଦି ମାସେ ହଁ ତାପରେ ଧିର୍ ଧୀରେ ଧୀରେ ଧୀରେ ଧୀରେ ତୁ ଟିକେ ଟିକେ ଖାଇବୁ ସେ ଚଳିବ ଆଉ। ସିଏ ସେଟା ଜାଣିବା ଦରକାର ଆଉ। ହଉ ତୁମେ କ୍ଲାସ୍ କର ରଖିଦଉଚି।